ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। କଣ ଅଛି। ହ୍ୟାଲୋ।
ହଁ କୁହ। ଆଉ କଣ କର ଖାଇ ତ ସାଇନିନି ତମେ କଣ କରୁଛ ରଜ ପାଇଁ।
ରଜ ପାଇଁ କଣ କରିବି ରଜ ପାଇଁ ଡ୍ରେସ୍ ଫ୍ରେସ୍ କରିସାରିଲିଣି। ଆଉ ଡ୍ରେସ୍ କରିଛି କିନ୍ତୁ ଅର୍ଡ଼ର କରିଥିଲି ଡ୍ରେସ୍। ମୁଁ ଭାବଛି ଅର୍ଡ଼ର କରିଥିଲି ରଜ।
ହୁଁ।
ମଝି ଦିନ କି ସତର ତାରିଖ ଆସିବ ଗୋଟେ ପେନ୍ଟା ଆସିବ ମଝି ରଜ ଦିନ। ଆଉ ସାର୍ଟଟା ଆସିବ ଆଉ କନ୍ତ ହେଟ୍ଟା। ହେ ରଜ ନାଇଁ ଯେ ରଜ ସରିଗଲେ ଆସିବ ମୁଁ ହଉଛି କଣ ରଜ ମୁଁ କରମି।
ହ ମୁଁ ଗୋଟେ ମଗିଚି ପ୍ୟାଣ୍ଟ ଫ୍ଲିପକାର୍ଟ ରୁ ଦୁଇଶହ କେତେ। ପସଏ ଆସିବ ଅଠର ତାରିଖ ଅଠର ତାରିଖ ଆସିଲେଠ। ସେରେ ଆମ ରଜ ହବ ଆଉ।
ହ୍ୟାଲୋ।
ଆଉ କଣ କରୁଛ ତମ ପାଠ ପଢା ଏବେ କେମିତି କଣ ଚାଲିଛି।
ପାଠପଢ଼ା ଚାଲିଛି ସେ ପାଠପଢ଼ା ସବୁ ଭଲ। ଆଉ ତମ। ହଁ ସବୁ ଭଲ ଆଉ ତମ ପରିବାର ଆଉ କଣ ଭଲ ଅଛନ୍ତି ସବୁ।
ଆମ ପରିବାର ତ ପୁରା ବିନ୍ଧାସ ପୁରା ଖୁସିରେ ଅଛନ୍ତି।
ହଁ ସେମ୍ ସେଇ ତ ଦରକାର ଆଉ ପରିବାର ଖୁସିରେ ରହିଲେ ସବୁ ଖୁସି।
ହଁ ଏବେ କାମ ତମ ପରିବାର କେମିତି ଚାଲିଛି?
ଆମ ପରିବାର ପୁରା ଖୁସିରେସି ହଁ ହଁ ଭଲ ଅଛନ୍ତି ଏବେ। ଆମର ନୂଆ ଘରଟା ଷ୍ଟାର୍ଟ ହେଉଛି ଘରଟା ଷ୍ଟାର୍ଟ କଲେ ଷ୍ଟାର୍ଟ ହେଲେ। ସେ ପୋଟ ଘରୁ ସିଫ୍ଟ ହେଯିବ ପୁରୁଣା ହାରୁ ନୂହଁ ଘର ସିଫ୍ଟ ହେଇଯିବ। ଭଲପଆ ଜୀବନଟା ଚାଲିଛି ହଁ।
କଲ ନୂଆ ଘର କେବେ କଲ?
ଏବେ ଉଠ ଚାଲିଛି ବା ଘର ଚାଲିଛି।
ଚାଲିଛି କେତେବେଡେ ଉଠିଲା ଲି
ହଁ ଖର ଉଠିଗଲାଣି ଆଉ। ଆଉ ଅଛି ଆଉ ବିଛି ଆଉ ହ
କେତେ କଣ ଦଉଛ ମଜୁରୀ?
କ ମଜୁରିତ ଦିଆହଉଛି।
କଥା ବିି କେତେ।
ମଜୁରୀ ସେଇ ହିସାବରେ ମିସ୍ତ୍ରୀ ଆସିଛନ୍ତି ମିସ୍ତ୍ରୀ ତାଙ୍କର ମଜ ମୂଲ୍ୟ ଆ। କି ଆସୁଛନ୍ତି ସି ନେଉଛନ୍ତି ଆ ଧର ପଥର କାମ ହେଲା। ପଥର କାମରେ ଛଅଶହ ଟଙ୍କା ଜଣ କା ମିିଶଥାଏ। ଆ ପା ଛଅଶହ ଟଙ୍କା ନେଉଛନ୍ତି କିନ୍ତୁ ଇଏ ମିସ୍ତ୍ରୀ ଡେଲି କାମ କରୁଛି ନା। ହଁ ତମକୁ ସେଇ ପାଞ୍ଚଶଛଅଶ ଦିଆବ ଆଉ କଣ ତମେ ବି ଆସ।
ଆଛ ସାତଶହ କରିକି ଦଉନା ପାଞ୍ଚ ଛଶହ ରେ କଣ ହବ।
ତସ ଭାଇ। ତମେ ମୁଲିଆ ନା କଣ ମିସି ହେଇଗଲକି
କଣ କରିବା ଭାଇ ପେଟକୁ ଦାନା ଯିବା ବି କାମ ତ କରିବାକୁ ପଡିବ ନା
ହଁ ସେଇଆ ଏଇଟା ଦରକାର
ହଁ ଆଉ ତମେ କଣ କରୁଛ ଏବେ ଗାଡି କଣ ଗୋଟେ ନୂଆ କିଣିଛ?
ହୁଁ ହୁ ଗାଡି କିଣିଛି ବା।
କି ଗାଡ଼ି କିଣିଲ?
କିଏଡ଼ି ଭାଉଜ କିଣିଥମି
ମତେ ଲାଗୁଛି ଚାରି ଚକିଆ କଣ ବି ଏମ୍ ଡବ୍ଲୁ ହରିକା କଣ କିଣିିଥିବ ବଧେ
ନାମଁ ବି ଏମ୍ ଡ ବ୍ଲୁଏତେ ବାଟ ଉପରକୁ ଯାଆନା
ଆଉ କେତେ କ କୋଉ ଗାଡି କିଣିଛ?
ଗାଡ଼ି କିଣା ହେଇନି ପ୍ଲାନିଂ ଚାଲିଛି କିଣାହବ ବୋଲି
ଆମ ବାପା କହୁଥିଲେ କଣ ଗୋଟେ ମୁଁ ଗୋରିଲା ଫୋର ଫିଫ୍ଟି କଣ କିଣିବି ବୋଲି କହୁଥିଲେ
ଗୋରିଲା ଫର ଫିିବି ନା ସ୍କଫିଉ
ହଁ ହଁ ମା କରପିଓ
ହୁ
କଣ ରେଟ୍ ଅଛି ସେଉରା ଆହୁରି
ପଚିଶ ପଚିଶ ଲଖ୍ୟା
ପଚିସି ଲକ୍ଷ୍ୟା ଡାଉନ୍ କେତେ କଣ ଦବ
ନଉ ନୁହଁ ସେ ଦେଖିଆ କଣ କରୁଛି
ତଥାବି କେତେ ପଚାଶ ହଜାର ତ ଦେଲେ ହେଇଯିବ
ପଚାଶ ହଜାର ଦେଇକି କଣ ଆଣିବି?
କରଛୁ
ଯଦି ଏ ନା ନା ଡାଉନ ପେମେଣ୍ଟ ଏଠି ନୁହେଁ ଡାଉନ୍ ପେମେଣ୍ଟମତି ବୋଲି ପାଞ୍ଚ ନହେଲେ ଛଅ ନହେଲେ ଦଶ ଦବାକୁ ପଡିବ
ଦଶ ହଜାର
ଦଶ ଲକ୍ଷ କାହିଁକି ନା ଅ ନା କମରେ ବି ଦେବେ କିନ୍ତୁ ଏତେ ଡାଉନ୍ ପେମେଣ୍ଟ କମ ଦେଲେ କିସ୍ତିଟା ଆମକୁ ବହୁତ ପଡ଼ିଯିବ ନା
ମୁଁ ଗୋଟେ ଗାଡି ଆଣିବି କାଲି
ହଁ କିସ୍ତି ଟା ବହୁତ ପଡିିଯିବ ସେଇଥିପାଇଁ
କତ ପଇସା ଦେବି କାଲି ଆଣିବି ଗୋଟେ ଗାଡି ବାପା କହୁଥିଲେ ଗୋଟେ ଗାଡି ଆଣନ୍ତୁ ବୋଲି
ହଁ ନଗଦ ପଇସା ଦେଇକି ଆଣିକି ପୁରା ଫ୍ରି ପୁରା ପୁରା ମ ଆଁ ପୁରା ମାଇଣ୍ଡ ପୁରା ଭଲ ରହିବ।
ହଁ ହଁ କିସ୍ତି କରିବାରେ ନାଇଁ ଆମ ଜେଇ କି ସ୍ତିରେ ସୁଧା ଶୁଣିବାରେ ବି ନାହିଁ।
ହଁ କିସ୍ତି ସବୁ କହିର ଯିବନି କିସ୍ତି କରିବନି।
ହଁ ଠିକ ଠିକ ଏବେ ଖାଇବା କଣ ବନା ହଉଛି?
ଖାଇଆ ଚାଲିଛି। ହଁ ଖାଇବା ଘରେ ଚାଲିଛି ମୁଁ କଣ ଘରକୁ ଆଉ ଯାଇଛି ଘରକୁ ଗଲେ ଦେଖିବି ଆଉ।
ଓହୋ ଘରେ କିଏ କିଏ ଅଛନ୍ତି ଏବେ ସବୁ ଭଲ ଅଛନ୍ତି ତ?
ହଁ ଘରେ ସବୁ ଭଲ ଅଛନ୍ତି କେଲେବି
ଆମ ଯୋଉ ର ଶୁଣ ହ୍ୟାଲୋ ଆମ ଯୋଉ ରଜ ଟା କେତେ ଦିନ ହୁଏ?
ରଜଟା ତିନ ଦିନ ହୁଏ।
କିଛି କୋଉଠି ଚାରି ଦିନ ନା
ନା ନା ନା ନା ରଜଟା ତିନି ଦିନ ହୁଏ ରଜ ଫାଷ୍ଟ ଦିନ ରଜ ତିନି ଦିନ ଯାକ ସମସ୍ତେ ନୂ ନୂଆ ଆଛ ରଜ ଟା ହଉଛି ଝିଅ ମାନଙ୍କ ପାଇଁ।
ଝିଅ ମାନେ କିଏ ଜଣେ କହୁଥିଲା ପୁଅ ମାନଙ୍କ ପାଇଁ।
ନା ରଜଟା ହେଉଛି ଝିଅମାନଙ୍କ ପାଇଁ।
ହଁ
ହେଲା ଆ ଏ ଏମିତି ସମସ୍ତେ ମତେ ସମସ୍ତେ ପାଳନ କରୁଛନ୍ତି ସେମିତି ନାହିଁ ରଜ ଝିଅ ପିଲାଙ୍କୁ ଛାଡ଼ି ସମସ୍ତେ ପୁଅ ପିଲା ଘର ଲୋକ ସମସ୍ତେ ପାଳନ କରୁଛନ୍ତି। ରଜରେ ତିନି ହଁ ଶୁଣ ଶୁଣ ରଜରେ ହଁ ସବୁ ନୂଆ। ହେଲା
ଓହୋ ମୁଁ ଜାଣିନେଇତ ମତେ ଜଣେ କଇଲା।
ରଜରେ ତିନି ଦିନ ଯାକ ନୂଆ ପିନ୍ଧନ୍ତି ନୂଆ ପ୍ୟାଣ୍ଟ୍ ସାର୍ଟ ପିନ୍ଧନ୍ତି ସବୁ ନୂଆ ପିନ୍ଧନ୍ତି ଆଉ ରଜରେ ପୋଡ ପିଠା ହୁଏ ଇଏ ପିଠା ହୁଏ ସବୁ ପ୍ରକାର ମାନେ ଭଲ ଭଲ ପିଠା ହୁଏ ଯେମ ଆମ ଓଡ଼ିଆମାନଙ୍କର ହଁ ମଣ୍ଡାପିଠା ଖାଇଚି। ବଢିଆ ଲାଗେ ଚକୁଳି ଖାଇଛି।
କାକେରା
କାକେରା ଖାଇଛି ପୋଡ଼ପିଠା ଖାଇଛି।
ଆଉ ଛେନାଝିଲି
ହ ସବୁ ସବୁ ଖାଇଛି ରଜରେ ତ ଆଁ ସବୁ ପ୍ରକାରର ପିଠା ହୁଏ। ସାର
ଏଇ ଗୋଟେ ଜିନିଷ ତମେ ଖାଇନଥିବ
କୋଉ ଜିନିଷ ପୋଢପିଠା କିଏ ନଖାଇଚି ତମେ ଭାଇ ଏଇ ପୋଡ ପିଠା ଖାଇନି ଯୋଉ କଥା କହୁଛ ପୋଡ଼ପିଠା ଚୁ ଚୁ
ପୋଡପିଠା କେମିତି ବନାହୁଏ କେମିତି ବନାଯାଏ?
କେମିତି ବନାଯାଏ ମୁଁ ତ ଜାଣିନି କିନ୍ତୁ ପୋଡ଼ପିଠା ଖାଇବାପାଇଁ ମସ୍ତ ଲାଗେ। ଛେନାରେ ବନାଯାଏ ବା ଛେନାରେ।
ଓ ହୋ
ହଁ ପୋଡପିଠା ରଜ ତିନି ଦିନ ଯାକ ଗାଡି ତ ଆମର ଅଛି ଗୁଟେ ଆପାଜି ଅଛି। ଗୁଟେ ଆ, ସ୍କୁଟି ଅଛି। ଆଉ ଗୁଟେ ମାନେ ଆପାଜି ଟା ବହୁତୁ ଟିକେ ପୁରୁଣା ହେଇଗଲାଣି ବୋଲି ବାପା କହୁଥିଲେ ଗୋଟେ ବାଇକ୍ ନା ବିକାବିକି କଥା ନାହିଁ ସିଏ ର- ଗାଡ଼ି ରଇବ। ବାପା କହୁଥିଲେ ଆଉ ଗୋଟେ ପୁଣି ବାଇକ୍ ଫାଇକ କଣ କିଣିବା ପାଇଁ। ମୁଁ କଇନି ବାଇକି ଆ, ଘର କାମଟା ଚାଲି ଘରଟା ଉଠିଛି ଆଉ, ଗୋଟେ ବାଇକ୍ କିଣିବା ନହେଲେ ଗୋଟେ ଓଲା କିଣିବା। ତାପରେ ଏ ଯୋଉ ଗାଡ଼ି ଉ, ଉଲା ଏ ଉ, ସରି ସରି ଓଲା ନୁହଁ। ଓଲା ବି ଅଛି ଆଉ ଆଉ ଗୋଟେ ଏଇ ଯୋଉ ଗୁଜୁ ଉଁ, ଆ, ଏଇ ଯୋଉ ଆମର ଗୋଟେ ଗାଁରେ ଗୋଟେ ସାଙ୍ଗ ଅଛି ଜାଣିଛନା?
କିଏ କହିଲେ?
ନାଁ ତ ମୁଁ ଧରି ପାରିବି ନାଇଁ। କାଇଁକିନା ନାଁ ଧରିବାଟା ଭଲ ନୁ, ତୋମେ ବି କା ନାଁ ନବନି। ତା ନାଁ ନବନି ବୁଝିଲନା।
ହଁ।
ହେଲେ ଆମେ ଯେ ଟୋଟାଲି ନାଁ କୁ ନବାନି ଆମେ ସେମିତି ବାର୍ତ୍ତାଳାପ କରିବା।
ହଉ, ହଉ।
ହୁଁ, ଆ, ସେଇଆା ରଜ ତିନି ଦିନ ଯାଙ୍କ ଆ, ଲୋକ ଯାଆନ୍ତି ସଦା ସବୁଆଡେ ମାନେ ବୁଲାବୁଲି କରିବା ପାଇଁ ନୂଆ ନୂଆ ଜାଗା ଦେଖନ୍ତି। ନୂଆ ନୂଆ ଲୋକଙ୍କ ସାଙ୍ଗରେ ମିଶନ୍ତି। ଯୋଉଠିକି ଯିବ ବି ଓଡିଆ ଓଡିଶାରେ ଯୋଉଠିକି ଯିବ ତୋମେ ଦେଖିବ ବୁଜି ଯୋଉଠି ବହୁତ ଗଛ ଥିବ ସେ ଗଛରେ ଦୋଳି ଲଗେଇକି
ହଁ, ହଁ ଦୋଳି ଲଗେଇ ଯୋଉ ଡିଜେ ଫିଜେ ବଜ
ଡିଜେ ଫିଜେ ବଜେଇ କି ମାନେ ପୁରା ଗୋଟେ ମସ୍ତ କରିଥିବେ ଆଉ। ମାହୋଲ ଟା ଆଉ। ଏମିତି ନାଚୁଥିବେ, ଗାଉଥିବେ, ଝୁଲୁଥିବେ, ଥଣ୍ଡା ପିଉଥିବେ।
ଓହୋ, ତୋମ ଘରଟା, ତୋମ ଘରଟା କୋଉଟି?
ଆମ ଘରଟା ତୋମେ ଦେଖି ନା?
ନା ଯାଇଥିନି ଯୋଉ ରାତିରେ ଯାଇଥିନି ନା ଯେ ବାଟ ଟା ପାଉନି ଆଉଥରେ।
ଥରେ ଆଉଥରେ ଏ ରଜରେ ପଳେଇ ଆସିବ ଆଉ କଣ ଅଛି।
ରଜରେ କୋଉଠିକି ଯିବାକୁ ପଡିବ?
ମୁଁ ଯାଇକି ନେଇଆସିବି। ତୁମେ କାଇଁ ଏତେ କଷ୍ଟ କରିବ।
ହଁ ନନେ ଆମ ଘର ଦେଖିଚ ନା?
ହଁ, ହଁ ମୁଁ ତୋମ ଘର ଦେଖିନି କି କଥା କହୁଚ।
ଖାଲି ଏଇଟା ଖାଲି ତୋମ ଘର ଟା ଟିକେ ଦେଖି ହେଲାନି।
ଆମ ଘର ଦେଖ ଶୁଣ ଆମ ଘର ପୁରା ହେଇସାଇଲେ ମୁଁ ଡାକିମି। ତୋମେ ଆସିବ ଘର ପ୍ରଦିଷ୍ଠାରେ ଆସିବ। ଖାଇବ ପିିଇବ ଗୋଟ ଦି ଦିନେ ଏ ଗୋଟେ ଦି ଦିନି ରହିବ ଯିବ। ଖାଇବା ତ ଅଆଁ, ଯା ବି ହେଲେ ଘର ପ୍ରତିଷ୍ଠାରେ ସାଧା ହୁଏ। ହଁ ଜାଣିଥିବ ତ ସାଧା ହୁଏ। ପନିର୍ ପନିର୍, ମସରୁମ୍, ଛତୁ ଯାହା କହିବ ତାହା ହେବ ନୋ ପ୍ରୋବ୍ଲେମ୍।
ଓହୋ! ମୋତେ ଡାକିବ ଆଉ, ରୋଷେଇ କାମ ଟା ମୋତେ ଦଉନା।
ହଁ କହିବ ଯଦି କିଛି ନାହିଁ ରୋଷେଇ କାମଟା ତୋମେ ନେଇଯା।
ଆମର ଅଛନ୍ତି ନା ପିଲା ଅଛନ୍ତି ରୋଷେଇ ଫୋଷେଇ କରନ୍ତି।
ହଁ।
ପାଇଁ କମ ପଇସାରେ ରୋଷେଇ କରିଦବା ଆଉ।
ହଁ ଏଇ ତ ଆଉ ସମ୍ପ ସମ୍ପର୍କ ରଖିଲେ ଏଇଟା ଟିକେ ଭଲ ପଡ଼େ ଆଉ, ଏଇ କାମ ଫାମ ଗୁରାକ। ପଇସା ସେମିତି ନାହିଁ ଯେତେ ନେଉଚନ୍ତି ଆମର ଟିକେ ତମେ ସାଙ୍ଗ ପିଲା ଟିକେ ଅଧିକ ନେଇଯିବ କଁ ଅଛି।
ଆଃ ସାଙ୍ଗ ପିଲାଟେ କମ୍ ଦେଲେ ବି ଚଳିବ।
ହୁଁ ନାଇଁ ଆମ ସାଙ୍ଗ ପିଲା ଆମେ ଟିକେ ଅଧିକା ଦୋଉ।
ହୁଁ।
ବାହାର୍ ଲୋକ ହେଇଥିଲେ କାଟିଥାନ୍ତି ସାଙ୍ଗ ପିଲା କାଟି ହବନି।
ଓ ଆଉ କଁ ସବୁ କୁହ ସବୁ ବାହାଘର କେବେ ହୋଉଚି?
କାହାର?
ତମର ମ୍ୟାରେଜ୍ କେବେ ହଉଚି?
ନା ମୁଁ ବାହାଘର ପାଇଁ ଏତେ ଉତ୍ସୁକ ନୁହଁ କାହିଁକି ନା ମୁଁ ଫାଷ୍ଟ୍ ଟିକେ ଲାଇଫିରେ କଁ କରିମି କିଛି ଗୋଟେ କରିମି ଗୋଟେ। ମୁଁ ପୁରା ସେଟେଲ୍ ହେଇସଲେ ନା ଲା ଲାଇଫିରେ ମୋର ନାହିଁ କି ବା ହବାର ଅଛି। ବା ହେଇକି ଛୁଆ ପିଲା କରିବା ପାଇଁ ମୋର ଇଚ୍ଛା ଇଚ୍ଛା ନାହିଁ। ବୁଝିଲେ ଇଛା ହିଁ ସେ ଇଚ୍ଛାଟା ମୋର ମରିଯାଇଚି ଜନ୍ମ
ମୋର ବି ଏବେ ବାହା ହେବାରେ ଇଛା ହେଇନି ବୟସ ବି ହେଇନି ନିଜ ଗୋଡରେ
ଯଦି ଆମେ ଏବେ ବାହା ଆଛାର ଆମେ ଏବେ ଯୋଦି ଆ କଷ୍ ଟ କରିବା ଟାଇମ୍ ରେ କଷ୍ଟ କରି ନିଜ ଗୋଡ଼ରେ ଠିଆ ହେବା ଟାଇମ୍ ରେ ଆମେ ଯଦି ବା ହେଇକି ଛୁଆ ପିଲା ଖେଳେଇବା ତ ଆମ ଜୀବନ୍ ତ ବର୍ବାଦ ହେଇଯିବ ନା।
ହଁ ବର୍ବାଦ୍ ହେଇଯିବ।
ହଁ ତମେ ଜାଣଚ? ଏମିତି ବର୍ବାଦ ବର୍ବାଦ ହେବ।
ହଁ ହଁ ହଁ।
ହୁଁ।
ଆଉ ହଁ ସେ ହେ ଆମର ଏଇଠି ଆ ସିଗଲା ଆମ ଘ ଗାଁ ର ଦିଟା କୁକୁର। ଦି ଭାଇ
ହୁଁ ହୁଁ ଆଉ ମୋର ତ ଜାଣିଚ ମୋ ଘର ଆଗରେ ଗୋଟେ କୁକୁର ଶୋଉଛି।
ହଁ ତା ଗୋଡ କଁ କଟି ଯାଇଥିଲା କଣ ପା?
ହଁ ଗୋଡ଼େ ଏ ଗାଁରେ କାହାର ଘର କାହା ଘର ଗୋଟେ ଅଛି। କି ଗୋଟେ କଣ କରିକି ଓ କରିକି ଗୋଟେ ରଖିଥିଲା କଣ ଗୋଟେ ଧାର କ କରିକି ପୁରା ରଖିଥିଲା କଟୁରୀ ଫଟୁରୀ ନାଇ ଧାର କରି ରଖିଥିଲା ତ କୁକୁର ସେପଟେ ଯାଇଚି ଆଉ ଝୁଣ୍ଟି ହେଇଚି ଆଉ ସେଥିରେ ପୁରା ଯାଇଚି ଫାଳ ହେଇ।
ଓହୋ, ଭଲ କଲ କି ନା ସେମିତି ଛୋଟଇ ଛୋ ଏ ଯାଉଚି।
ଶୋଉନେଇ। ହେଲୋ ବାର୍ତ୍ତାଳ ବ ଏତିକି ଥାଉ। ଆଉ ମୁଁ ଆଉ ଟିକେ ପରେ କଲ୍ କରୁଚି। ହେଲା ଆମେ କଥା ହବା ପାଇଁ ହୋଉ ରହୁଛି ନମସ୍କାର୍।
ନମସ୍କା